ହୁଁ କଁ କରୁଛ କି?
ଏଇ ବସିଛି ରୋଷେଇ ସାରିକି ଆଉ ଆଉ କଣ କରୁଛନ୍ତି?
ହାଁ ମୁଁ ତ ଏ ବୁଣା ବୁଣି କରୁଛି ବସିକି ଆଉ ଖାଇଲଣି?
ନାଇଁ ଖାଇନି ଆଉ ସକାଳୁ ଟିକେ ଜଳଖିଆ ଖାଇଥିଲା। ଆଉ ଏଇନେ ଖାଇନ? ବାରାଟା ବାରାଟା ବେଳୁକୁ ଖିଆ ହବ ଆଉ ବାରାଟା ବେଳୁକୁ ଆଉ। ଆଉ କଣ ସବୁ ବୁଣା ବୁଣି କରୁଛନ୍ତି?
ଏଇ ଉଲୁରେ ବିଚଣା ଫିଚେ ବିଚଣା ଟିଭି କଭର ଏଇା ଆଉ।
ଓ ହୋ। ଆଉ ରୋଷେଇ ବାସ ହେଲାଣି?
ହଁ ରୋଷେଇ ସରିକି ଖିଆ ପିଆ ସଇଲାଣି ସବୁ।
ରୋଷେଇ ସାରି ଖିଆ ପିଆ ସିରିଲାଣି।
ହଁ ଫେର ଆସି ଖାଇମୁଁ ଗୋଟେ ଦିଟା ବେଳୁକୁ ଆଉ।
ଓ ହୋ ଆଉ ସିଏ।
ର ସଭା ନାହିଁ।
ହାଲୋ।
ହଁ ଆଉ କଁ ତମ ଘରେ ସବୁ ଭଲ ଅଛନ୍ତି ନା?
ହାଲୋ।
ହାଁ ଶୁଭୁନି?
ହାଁ ସୁଭିଲା।
ଆଉ ତମ ଛୁଆ ସବୁ କଣ କରୁଛନ୍ତି?
ଆମର ଆମ ଝିଅ ପ୍ଲସ୍ ଥ୍ରୀ ଫାଇନାଲ୍ ଏ ବର୍ଷ। ଆଉ ପୁଅ ପଢୁଛି ଷ ଷ ଆ ଷଷ୍ଠ ଆଉ।
ଆଉ ହଁ। ହଁ ପୁଅ ଯାଇଛି ସ୍କୁଲ ଝିଅ ଯାଇଛି କଲେଜ୍।
ସମସ୍ତେ ଜଣେ ହିଁ ଖାଇନି ନା ଆମର ଏ ସେ ଛୋଟିଆ ଛୁଆ ଟା ଶୋଇଛି।
ହଁ ଛୁଆ ଟିକି
ହଁ ଏ ଦେଢ଼ ବର୍ଷ।
ଦେଢ଼ ବର୍ଷର।
ହଁ। ଏବେ ଶୋଇଲା ମୁଁ ଆଇଲି ପୁଅ ଟେ।
କୁହ ଓ ହୋ। ଆଜି ଆଉ କିଏ ନାହାନ୍ତି?
ନାଁ ଆମର ପା ଟିକେ ଲେଟ୍ ରେ ହେଲା ନା ସାତ ଆଠ ବର୍ଷ ହେଇଗଲା ଗୋଟେ ପୁଅ ଆଠ ବର୍ଷରେ ହେଲା ବା।
ଓ ହୋ। ମାନେ ବାହାଘର ଆଠ ବର୍ଷରେ
ପୁଅଟେ ହେଲା ହୁଁ।
ଓ ହୋ। ଓହୋ କଣ କରିବା?
ହଁ। ଆମର ତ ସବୁ କରା ହବ ହବ ଠିକ ନାହିଁ କେତେ ଆଡେ ବୁଲିଛୁ କୁଆଡେ କୁଆଡେ କେତେ କଷ୍ଟ କରିଚି
ଆଉ ଯାହା ଯେତେବେଳେ ଭାଗ୍ୟ ରେ ଥିବ ହବ ଆଉ କଣ? ଆଉ ପୁଣି ଲୋକଙ୍କର ପିଲା ଛୁଆ ନିହାନ୍ତି ସେମାନେ ଫୁଣି ରୋହୁଛନ୍ତି ନା ହିଁ।
ହଁ ମୁଁ ଖୁଡିରେ ସେମିତି ଜଣ କରିନାହାନ୍ତି। ରହୁଛନ୍ତି ନି ନା ଦୁନିଆ ଲୋକ ଦୁନିଆ କଥା କହିବେ ନା।
ଲୋକ ତ କହିବେ। ଲୋକମାନଙ୍କର କାମ ହେଲା କହିବେ।
ଆମେ ଆଉ କଣ କରିପାରିବୁ?
ହଁ। ଆଉ ଘରେ କିଏ ସବୁ ଅଛନ୍ତି?
ମୋ ଶାଶୁର ଶାଶୁର ଯାଆ ଦେଶୁରା ସେ ସବୁ ଅଛନ୍ତି ଘରେ। ଆମେ ବାହାରେ ଅଛୁ।
ଓ ହୋ। ହଁ ଆଜି କଣ ରୋଷେଇ ହେଇଥିଲା?
ଆଜି ଡାଲମା କରା ହେଇଛି ଭେଣ୍ଡି ଫେଣ୍ଡି ଥିଲା ସବୁ ପରିବା ମିଶିକି ଗୋଟେ କଲେ ଭାଦେବା ଭାଜିଦେନୁ କଲରା ଖାଇମୁନି ଶାଗ ତ ଆମର ଖାଉନା ପୁରା ଶାାଗ ଫାାଗ ଖାଇବେ ମାନେ ବଡ଼ି ବା ଆମ୍ବ ଅଛି ଖାଇଦବା।
ହଁ ଦି ଜଣ ମଣିଷ ଛୋଟ ତ ଛୁଆ
ଖାଉନି ଭାତ ଫାତ ଏଇ ଆମେ ଦିଇ ଜଣ ତ ଆଉ
ବାବୁ ଅଛନ୍ତି ନା କୁଆଡେ ଡ୍ୟୁଟି?
ଯିବେ ଗୋଟାଳ କୁ ଖାଇବା ପାଇଁ ଗୋଟେ ଦିଟା ବେଳ କୁ ଯାଇକି ରାତି ଆଠଟା ରେ ଆସିବେ।
ଓ ଖାଇବା ଘରକୁ ଆସୁଛନ୍ତି?
ହଁ ର ଅଳ୍ପତ ରାସ୍ତା ତାଙ୍କ ପାଚେରୀ ପଛପଟରେ ଆମେ ରହିଛୁ
ଓହୋ ଆଉ ଭଲ ଅଛି ଘର ଆସେ ତ ଘର ଖାଇବା ଖାଇକି ଝିଅ ବାହାରିଲା ନା
ମାନେ କମ୍ପାନରେ ଖାଇବାକୁ ଦଉ ଯିଏ ୟେ କହିଲା ମୁଁ ଖାଇମି ହେ ଗ୍ୟାସ୍ ଫେସ୍ ହବ
ନା ନା କମ୍ପାନୀରେ ଖାଇବା ଟା ଦେହ ଖରାପ ହବ। ତମେ ଏଇ ଦଶ ଟଙ୍କା ଲୋକ କରଁ। ହୁ
ଆ ଯୋଉ ଅଧିକା ପଗିନ ଅଛନ୍ତି।
ଭାତ ବସୁଛନ୍ତି ସେ ସୋଢା ପକେଇ ଦଉଛନ୍ତି ସିଏ ଖାଲି ଗୋଟିକା ଗୋଟେ ଚା ପୁରା ରହୁଛି ଭାତ ଟା।
ଚାଉଳ ଟା ପୁରା ରହୁଥିବ? ଅଧିକା ଲୋକ ଖାଉଛନ୍ତି।
ସୋଢା ପକେଇ ଦଉଛନ୍ତି ସେ ପୁରା ଚିକ ଚିକ ଚିକ ଚିକ ସେ ଭାତ ମାରି।
ହଁ ହଁ ଦଶଟ ଦେଖକୁ
ଏଖା ହହାନ୍ତି ପେଟେ ଘରେକୁ ହେଜ।
ନାଇ ସେଟ ତ ପେଟ ଖରାପ ହବ। ଆଉ ଭାତ ଟା ଟିକେ ଶୀଘ୍ର ହବ ବୋଲି ଏ ପକେଇ ଦଉଥିବେ ଆଉ।
ଶୀଘ୍ର ନୁହେ ଭାତଟ ରହିବଇନ ରାତିରେ ନା ସୋ ରାତିକ ଫ ସେ କମ୍ପାନୀ ମାନଙ୍କୁ ଦିଆହବ କରିବି।
ଓ ହୋ ଓ ହୋ।
ସେ ବଳିବ ଯୋଉ ଭାତ ଟା ସେ ଗରମ କରିକି ସେଟା ଦେଇ ଦିଅନ୍ତୁ। ଜି ରାତି କମ୍ପାନୀ।
ଉଁ ହୁଁ ମରା ଦେହ ତ ଖରାପ ବେଶୀ ହବ।
ସୋଢା ଟା ପକେଇାନ୍ତି ସେ ଚକଚ ସେ ଭାତତା ଟା ଚକଚକ ଦେଖାଯିବ ଚିକି ମଥିବ
ଗୋଟି ଗୋଟିଏ ପୁରା ରହୁଥିବ
ହଁ ପୁରା ଗୋଟ ଗୋଟେ ଧାନ ମାନେ ସେଇ ଇଏ ସୋ ମୋେ ପଇସା ଦେଇଦେବ ମୁଁ ଖାଇମୁନି ଏଥି ମଧ୍ୟ ଦେ ଲ
ହୁଁ
ସିଏ ଆମର କେତେ ଜଣ ନ ହୋ ସ ପଇସ ନେଇ ଘ ମ ଘରେ ରାନ୍ଧି ସେ ପୋଉଡା ଜଳ ବି ଖାଇନେ ଧା ଜାାମ ଅଛି
ହୁଁ ହଉ ସେଆଟା ଖରା ହଉଛି ନା ବର୍ଷା
ନା ପୁରା କାମ ହଉଛି ଆମର ତ ଥଣ୍ଡା ପଡୁଛି ଏଇଆଡା ଆଉ ଖରା ହଉନି କି ବର୍ଷା ହଉନି କିଛି ନାଇଁ କାମଣ ଅଛଛି ରୁଗାପଡ଼ା ଏ ଖ ଟା ଶୁକି ଦଉନି
ଓହୋ ନାଇଁ ଏଠୁ ପ୍ରବଳ ଖରା କାଲି ହରାଉଥିଲଥିଲା ଆଜି ଖରାଜ
ବର୍ଷା ହଉଥିବା ବା କଣ ଫ କଣ ଖରା ହେଲାଣି
ନା ମଝିରେ ବର୍ଷା ହେଇଥିଲା ବା ଦି ଦିନ ହେଲା ଚାରି ଦିନ ହେଲାଣି ପ୍ରବଳ ମାନେ ଦି ଦିନ ପୁରା କାଳେ ଖଲା
ହ
କାଲି ଆଜି କିିନି ପ୍ରବଳ ଖରା
ହଁ ଗରମ ହଉଥିବ ଆଉ
ଗରମ ହଉଚି ଗରମ ହଉଛି ଏସି ବିସିି ଅଛି ଜଣା ପଡୁନି କିନ୍ତୁ ବାହାର ବି ଆସ ଆସିଲେ ଖରା ତ ରହିବନି
ମାନ ରଥଯାତ୍ରା ବାହାର ସାରିକା ହବ ଆଉ
ହୁଁ ପ୍ରଳ ବର୍ଷା ହେଇପାରିବ ବଧେ ବର୍ଷା ଟା କହୁଛି ନଉରେ ହବ ବୋଲି କାଇ କହୁଛି ଲୋକ ମାନେ ବହୁତ ଧାନ ଫାନ ଏଇ ଯଉ
ସେଇପ ଏଇଆଡେ ସେ ବର୍ଷା ଟା ହଉଛି ଗାଁ ଡେେ ହୁଅନ୍ତା ଧାନ ଫାନ ବୁଣା ବୁଣି ଆମର ବୁଣି ଦେଇଛନ୍ତି ସେ ତଳା ଫଳ ପାଣି ଗୋରୁ ହ ଗାଁ ଆଡେ ହୁଅନ୍ତ ନବାସିଲା ଏଇଆଡେ ଡେରି ଡେରି ହଉଛି ରାତିରେ ଡେ ହ
ନାଇଁ ଇଆଡେ ତ ସବୁ ଗଜା କରିକି ତଳି ପକେଇ ଦେଇଛନ୍ତିଛନ୍ତି ଯେ ବର୍ଷା ହେଲେ ସିନାସା ବାହାରିବ ନଲେେଇ ଯଉ ଖରା ହଉଛି ଗଜା ଗଜାର ସବୁ ମରିଯିବ
ହଁ ଆମର ଏଇ ଓଡିଆ ଲୋକଟ ସେଆ କହୁଛନ୍ତି କହିଲଲେ ଗାଁ ଆଡେ ହୁଅନ୍ତା ସେ ଚାଷ ମାସ କରନ୍ତି କଣ କରନ୍ତି ଆମର ସବୁ ଧାନ ପକେଇ ବୁଣି ଦେଇେଇଛନ୍ତି ନା ଠେଙ୍କିର ବ କଣ କହୁଛନ୍ତି ଶାଶୁଆର ତାଙ୍କ ସହ ବୋର ରେ ପାଣି ମଡଉଛନ୍ତି
ପାଣି ନ ବଡେଇଲେ ିବ ଆଉ ଗଛା ସବୁ ହେଇଯିବ ନା ବର୍ଷା ହେଇ
ଗଛ ହେଲାଣି ବା ସେ ରଜ ଅଗ୍ର
ଆ ରଜ ଆଗରୁ ତ ବୁଣିଲୁ।
ଆମ ପଟରେ ମୋ ବାପଘର ଗୁଣନ୍ତିନି ମୋ ବାପ ଘରେ ରଥଯାତ୍ରା ବାହୁଡ଼ାରେ ଗୁଣନ୍ତି।
ନାଇଁ ଆମର ଏପଟେ ସବୁ ଧାନ ତଳି ପକେଇକି ସବୁ ରୁହନ୍ତି।
ଆମ ରଥଯାତ କଥା ବୁଣନ୍ତି ଏଇ ରଜ ସଇଲା। ରଥଯାତ୍ରା ଥିବ କେତେ ଦିନ ବୁଣାବୁଣି କର ଆମ ପଟରେ ମାରିବ ନି ଧୋଇନ ନାହିଁ ମରୁଡ଼ି ନାହିଁ ଡମ୍ ପାଣି ଏ କେନାଲ ପାଣି
ଓହୋ କେନାଲ ପାଣି ହେଲା କଣ କରେ
ହଁ ଆମର ଏଇପଟେ ଶାଶୁର ଗୋଡେ ଅଛି କେନାଲ ପାଣି। ଆଡୁଛି ଆଉ କିନ୍ତୁ ବାପାର ପଟେ ବର୍ଷା ହେଲେ ଜଗିବନି।
ଆମ ଶାଶୁର ବାସନ ପାଇ ଆମ ବାର ମାସୀ ଫସଲ ସବୁ ବୋର। ଆମର ବୋର ବସେଇ ଯାଇଛନ୍ତି ସେଇଟାଇ ପାଣି ଯିଏ ଯେମିତି ମଡ଼େଇବେ।
ଫସଲ କରିଛନ୍ତି ପାଣି ଆମ ସମାନେ ସୁବିଧା ଥାଆନ୍ତା ଆମ ଶାଶୁଘରେ ଏତେ ଆଉ ଇଏ ପଡତାନି ତାଙ୍କର ବାର ମାସ ଚାଷ କରିବାକୁ ବୋର ଅ ପାଣି କିଣା ନହେଲେ ଆମ ବିଲେ ପଖା- ଆମର ତ ବୋର ବସେଇ ଥାନ୍ତୁ ଆଉ ଗୋଟେ ବିିଲ ଏମତି ପାଣିରେ ଅସୁବିଧା ଆଉ।
ଏ ବର୍ଷତ କଣ କହୁଛନ୍ତି ମରୁଡି ହବ ବୋଲି ଆଉ ବର୍ଷା ବର୍ଷ ଅଛି।
ଆମର ତ ବିଲ ନାହିଁ ଧାନ ବିଲ ଖାଇବା ପିଇବା ବିଲ ରଖୁଛନ୍ତି ସବୁ ତ ଚାଷ ବିଲ ରେ କରିଦେଇଛନ୍ତି ପରିବା ଚାଷ
ହଁ ହଁ
ଆମ ଧାନ ଖରେ ଖାଇବା ପିଇବା ଯାହା ରଖିଛନ୍ତି ବର୍ଷ ଟା ଯାକ ଯିବ ସେତିକି।
ଏଇ ଆଙ୍କର ମୋ ଶାଶୂଘର ତାଙ୍କର। ଖାଇ ପିଇ ସେମାନେ ପାଞ୍ଚ ଲକ୍ଷ ଟଙ୍କା ସାତ ଲକ୍ଷ ଟଙ୍କା ଧାନ ବିକ୍ରି କରୁଛନ୍ତି।
ନା ଆମର ବିଲ ଅଛି କଣ କ ଆମ ସବୁ ଚାଷ ଜମି କରିଦେଇଛନ୍ତି।
ହୁଁ।
ପରିବା ଫସଲ ଜମି ସବୁ କରିଦେଇଛନ୍ତି।
ନାହିଁ ଏ ଯୋଉଁ ଧାନ ଜମି ଧାନ ଜମି ନାହିଁ।
ନା ଧାନ କିନ୍ତୁ ଅଳ୍ପ ଅଛି ଆମର ବର୍ଷେ ଯିବ। ଧାନ ଏମିତି କରିଛନ୍ତି କୁନ୍ଡ଼ା ଫୁଟା, ହ ଖାଇବା ପାଇଁ ବର୍ଷା ଯିବା ବି ଏତେ ହବନା ପାଞ୍ଚ ଦଶ ହଜାର
ନାଇଁ ଆଙ୍କର ସାତ ଛଅ ଲକ୍ଷ ସାତ ଲକ୍ଷ ପ୍ରତିିବର୍ଷ ବି ବିକୁଛନ୍ତି।
ନା ଆମର ପା ଚାଷର ଲାଭ ନା ବିଲାତି ନଳିତା ଆଉ ବାର ମାସି ଚାଷ ଆମର, ଏଇନାକେ ଭେଣ୍ଡି
ନାହିଁ ଇଏ ଚାଷ ରହନ୍ତି ପରିବା ଫରିବା ଚାଷ ନାହିଁ ତାଙ୍କର
ନା ଆମ ପଞ୍ଚାୟତ ସବୁ ପରିବା ଚାଷ ଧାନ ବିଲ କମ ଯିଏ ବି ଝିଅ ଦଉଛନ୍ତି ଧାନ ବିଲ କହିକି ସେ ଧାନ ବିଲ ନାହିଁ କହିକି ଦଉଛନ୍ତି କ ସେ ଚାଷରୁ ସେମାନେ ଚଳୁଛନ୍ତି ନା। ବର୍ଷ ଟାଙ୍କେ ନଳିତା ଚାଷ ବିଲାତି ଚାଷ ବାଇଗଣ ବିଲାତି କାକୁ କାକୁଡ଼ି ବୋଇତାଳୁ ସବୁ ଫସଲ।
ଆଉ ସେରା କଣ ଆଉ କି ସେମାନେ ହେରା ଚଳୁଛନ୍ତି ନା ଆଉ ଭଲ
ଲି ଲଙ୍କା ଯୋଉଁ ଧଣିଆ ଫଣିଆ ସବୁ ଫସଲ
ବାର ମାସି ଭଲ ନା ଆଡେ ଆଉ କିଛି ମୋ ଶା ତାର କିଛି ନାଇଁ ଖାଲି ଧାନ ଫସଲ କରୁଛନ୍ତି ତା କି
ସେ ମୋ ବାପଘର ଯେମିତି ପାଣି ସୁବିଧା ଥାଇକି ବି ମୋ ବାପାର ପାଣି ସୁବିଧା ଥାଇକି କିଛି ନାହିଁ।
ହଉ ହଉ ଟିକେ ରଖୁଛି ଆମ ଘରକୁ ଜଣ ଆସିଲେଣି ଆଁ
ହଁ ହଉ ଯା